ହାଲୋ।
କଣ କରୁଛ?
ଅଛି, ଏମତି ହିଁ ଘର।
କଣ କରୁଚୁ? ଘରେ, କୁଆଡ଼େ ଯାଇନ?
କୁଆଡେ ଏମତି ଯାଇଥିଲି ବଜାଲ ଟିକେ ଯାଇଥିଲି। ଓଦା ହେଇକି ଆସି, ଘରେ ହିଁ ଅଛି।
ବର୍ଷା ହୋଉଚି କି ତମ ପଟେ?
ହୁଁ, ଜୋର୍ ଜାର୍ ବର୍ଷା। ତମ ଆଡ଼େ ହଉନି ନା କଣ?
ନାଇଁ, ଆମ ପଟେ ରାତି ସମୟରେ ବି ଖରା ହେଇଥାଉଛି।
ଆଛା।
ଆମେ ମଙ୍ଗଳ ଗ୍ରହରେ ରହୁଛୁ ତ।
ହଁ।
ପୃଥିବୀରେ ଦିନ ହେଲା ବେଳେ, ଆମର ସେଟା ରାତି, ମାନେ ସକାଳ ହବ ହବ ହଉଛି।
ହୁଁ, ହୁଁ, ହୁଁ।
ଆଉ, ପଢ଼ାପଢ଼ି କେମିତି ଚାଲିଛି?
ହଁ, ସେମିତି ହେତେ ଭଲ ନା।
ଭଲ ନାହିଁ ବୋଇଲେ, ଆଉ କଣ କରୁଛ କି? କଲେଜ ସରିଲା ପରେ ଆଉ କଣ କରୁଛ? ବାସନ ମାଜୁଛ?
ଆସ। ବାସନ ନାହିଁ ଯେ, ଏମତି ଧାଉଁଚି ଘରେ। ଇଚ୍ଛା ହଉନି, ଘରେ ରହି ପଢ଼ିବାକୁ।
ତାହେଲେ ବାହାରେ ବଡ଼।
ବର୍ଷାରେ ଭିଜି-ଭିଜି, ନହେଲେ କଉ ଷ୍ଟ୍ରିଟ ଲାଇଟ ତଳେ ଯାଇକି ପଡ।
ହଁ, ସେମତି ଆକା। ଆଗ କାଳରେ କେମିତି, କଣ ସେଟା ଲ ଣ୍ଠନ, ଲଣ୍ଠନ ଦେଖିଛ?
ଆଗ କାଳ ଆ ଲଣ୍ଠନ ନାହିଁ। ଆଗ କାଳ କଣ, ମାନେ, ମୁଁ ବି ଆମ ଗାଁରେ ପଢ଼ିଲା ବେଳେ, ମୁଁ ଡିବ୍ରିରେ ପଡ଼ିଚି ପାଠ। ଡିବ୍ରି, ଲଣ୍ଠନ ଏମିତି ବର୍ଷା ଦିନରେ ଆକା
ମୁଁ।
ଆଉ ଲେମ୍ପ, ଆଉ ସେ ଡିବିରିରେ ପାଠ ପଢିଲା ବେଳେ, ଜାଣି-ଜାଣି ଚୁଟି ପୁଡେଇଦବାର।
ବଡିଆ।
ସେଇଟା ଗୋଟେ ବଢିଆ ମଜା ଆସିଲା, ବର୍ଷା ଦିନ। ଆରେ, ସେ ଟାଇମ ରେ କିଛି, ମାନେ, ଜଣା ବି ପଡୁନଥିଲା। ଏ-ଏ ଫୋନ ନଥିଲା। କିଛି ନଥିଲା।
ସୋସିଆଲ ମିଡି
ନାଇଁ ଏ କରେଣ୍ଟ ନ ରହିଲେ ବି ମୁଁ ଦ୍ୱିତୀୟ କଥା କହୁଛି। ସେ ଟାଇମରେ ସେ ମାନେ, ଚାର୍ଜ ଲାଇଟ୍ ବି ଯେତେ, ମାନେ, ଯେକି ବିଭିନ୍ନ ପ୍ରକାର, ସେମିତି ଲାଇଟ୍ ବି ନଥିଲା। ବାସ୍ କିରୋସିନ୍। ପକେଇକି, ସେ ଗୋଟେ ସଳିତା କରିକି କି, ସେ ମନେ ପଡ଼ୁଚି ସେ ଡିବିରିରେ ଲଗେଇକି
ସଳିତା।
ପାଠ ପଢା ହେଉଥିଲା ସେଟାଇମରେ ଆଉ ସେଟା ପୁଣି, ପୁରା ଗାଁ ଟା ଯାକ ପିଲା ବସିଯିବୁ। ସେ ଜାଗାରେ ଯିଏ ଯାହାର ଡିବି ଧରିିକି ଆଇଥିବେ। ତ, ଆଉ ଗୋଟେ ସ ନୋ ଲଣ୍ଠନ। ସେଟାଇମରେ ଗୋଟେ ମଜା ଅଲଗା ପ୍ରକାର ଏବେ ସେ ଘରେ ସେଇ ଗଟର ଲାଇଟ୍ ଠେ ପଡବାର ମଜାଠୁ ସେ ମଜା ସେଟା ମାନେ ଯୋଉଟା କି ଆଉ ଖୋଜିଲେ ବି ମିଳିବନି ଆଉ।
ଏଇନା ପରା ଏବେ ଆଉ ସେମିତି ଅଛି।
ଗୀତ ସବୁବେଳେ ସ୍ମୃତି ହେଇକି ରହିଥାଏ ପରା। ଯଉ ସ୍ମତିକୁ କେବେ ଭୁଲି ହବନି।
ଭଲ ଜିନିଷ ସବୁ ସ୍ମୃତି ହେଇକିନି ରହିଯାଏ।
ଏ ନାଇଁ ନାଇଁ ଭଲ ଜିନିଷ ବି ନାଇଁ। ଜୀବନରେ ଖରାପ ଜିନିଷ ହେଇଥିଲେ ବି, ଏକ୍ଚୁଲି ଭଲ ଦିନିଷ ଟା କମ୍ ମନେ ରୁହେ ମାନେ ଅ, ଯୋଉ ଖରାପ ଦିନିଷଟା ଅତୀତର ସେଟା ମାନେ ପୁରା ଭଲ ଭାବରେ ମନେ ହୁଏ। ଜଣଙ୍କୁ ତୋମେ ଗୋଟେ ଆଜି ପଢିବାକୁ ଦେଇଥିବ ମେଥ୍ ର ଗୋଟେ ସୁତ୍ର ଟେ ତାକୁ ମନେ ନ ନଥିବ, କିନ୍ତୁ ତୋମକୁ ଗୋଟେ ଖରାପରେ କିଏ କେବେ କଣ କହିଛି କି କେତେ ଟାଇମ୍ ରେ କହିଛି, କଣ କହିଛି, କେମିତି କହିଛି, ପୁରା ଭଲସେ ମନେ ଥିବ, କିନ୍ତୁ ମେଥ୍ ର ସୁତ୍ରଟା ପଚାରିଦେଲେ ସାଇନଥିଟା କଶଥିଟା ପଚାରି ଦେଲେ ସେ ଟାଇମ୍ ମନେ ରହୁନଥିଲା।
ସତ କଥା ଏଇଟା, ସ
ସକାଳ ପାଇଲେ ପୂଜା ଫୂଜା ଅଛି ଫୁଲ ତୋଳୁଆ ଅଛି ସେଟାକୁ ଆଗ ମନେ ପଡେ।
ହୁଁ, ପୂଜା ପର୍ବ ହେଲେ ଏ ନୂଆ ଡ୍ରେସ୍ କଣ ହବ ସେଟା ଆଣ, ଯେମିତି
ସେ ମଜା ତ ମାନେ କହି ହେବନି।
ହୁଁ।
ସେଟା ପୁରା ଅଲଗା, ବେଶୀ ଖୁସି ଲାଗୁଥିଲା ଅଗଷ୍ଟ ପନ୍ଦର, ଜାନୁଆରୀ ଛବିଶ। ମାନେ ସେ ଟାଇମ୍ ର କୁସି ପୁରା ମାନେ ଏମିତି ଲାଗୁଥିଲା ରାତିଟା କାଲି ସକାଳ ପାଇଲେ ଆମେ ସବୁ ପିଲା ଯିବୁ ଦେଶ ସ୍ଵାଧୀନ କରିବାକୁ।
ହୁଁ,
ମାନେ ସେ ମନୋଭାବଟା ରହୁଥିଲା। ଆଜି କାଲି ହେଇ ଗଲେ ହଁ ଅଗଷ୍ଟ ପନ୍ଦର ତ ହବ ଶୋଇ ପଡିବି, ଆଟା ଜାଗେ ଛୁଟି ମିଳିଚି, ସେ ଟାଇମ୍ ରେ ଚାଟା ରାତି ରୁ ଉଠିକି ଫୁଲ ତୁଳିକି, ଏ ଏ ଟାଇମ୍ ରେ କଣ ଖାଲି ଷ୍ଟାଟସ୍ ପକେଇଦେଲ ସକାଳୁ
ହଁ ସେଇଟା ପରା, ହଁ ସେଇଟା ପରା କହୁଛି।
ଟାଇମ୍ ଟା ଏମିତି, ସେ ଟାଇମ୍ ର ଭଲ ଥିଲା ଆଉ। ମାନେ ବର୍ଷା ଋତୁରେ ବି ମଜା ଲାଗୁଥିଲା, ଶୀତ ଋତୁରେ ବି ମଜା ଲାଗୁଥିଲା। ଖରା ଋତୁରେ ବି ମଜା ଲାଗୁଥିଲା, ଏବେ ବର୍ଷା ହଉଛି, ଘରୁ ବାହାରି ହଉନି, ସେ ଟାଇମ୍ ରେ ବର୍ଷା ହେଲେ ବି କାଦୁ ପେଚ୍ ପେଚ୍ ରେ ବାହାରିକି ବିଲ ଆଡେ ଯାଇକି ବୁଲିକି ଅଲଗା ପ୍ରକାର
ହୁଁ।
ଆଉ କଣ ଖାଇଛ ସନ୍ଧ୍ୟା ବେଳେ?
ସନ୍ଧ୍ୟାରେ କିଛି ନାଇଁ ପକୁଡି କୁ ଚା ପିଇଥିଲି।
ଭଲ ଆଉ ବର୍ଷା ପାାଗକୁ ଭଲ ମଜା ନେଇଚ ପକୁଡି ଚା ଆଉ। ଥଣ୍ଡା ହେଲା ବୋଲି ଟିକେ ଅଦା ଆଉ ଚା ତେଜପତ୍ର ପକେଇକି ଟିକେ କଲି ପୁରା କଢାରେ ଆଉ ପିଇବାକୁ ଟି କେ ଫୁର୍ତ୍ତି ଲାଗିଲା ଅଏ ଥଣ୍ଡା ଥଣ୍ଡା ଶୀ ଆ, ମୁଁ ଭିଜି ଭିଜି ଆଇଚି ନା ଆଜି।
ହୁଁ, ମୁଁ ନହେଲେ ବଦା ହେଇଯିବି ହେ। ଭଲ ଲାଗୁନି ଟୋଟାଲି ଅ, ଚୁଟି ଅଦା ହେଇକି ଦେହ ଥଣ୍ଡା ଥଣ୍ଡା ଲାଗୁଛି।
କାଢ଼ା କରିକି ପିଇ ଦିଅ ମାନେ ଟିକେ ପୁରା ଗରମ ଥିବ ଟିକେ ଲେମ୍ବୁ ମାରିକି।
ଲେମ୍ବୁ ଏ ପାଗରେ ଲେମ୍ବୁ ଭଲ ଲାଗିବନି।
ଆରେ ସେ ଚା ରେ ଟିକିଏ ପକେଇକି ଜଷ୍ଟ ଦି ଟୋପା ନା ତିନି ଟୋପାର ବୁନ୍ଦାଏ ଲେମ୍ବୁ ରସ ପକେଇ ନେ ଅଦା ସହିତ ଟିକେ ତେଜପତ୍ର ହେଇକି ତୁଳସୀ ପତ୍ରର ମିଶ୍ରଣ କରିକି ଟିକେ ଫୁଟିକି ଇଏ ହାଲକା କି ଆକେଇ ପିଇବ ଫୁଙ୍କି ଫୁଙ୍କି ପିଇବ ପୁରା ତାତୁ ଥିବ ଭଲସେ ଫୁଙ୍କି ଫୁଙ୍କି ପିଇବ।
ହି ଥରେ କ ନାଇଁ ସେ ଫୁଙ୍କି ଫୁଙ୍କି ସେ ଯୋଉ ଏଇ ଯୋଉ କଣ ଚମିନି ପୁରା ତାତିକି ଥିଲା। ମୁଁ ତ ପୁରା ଏମିତି ଖାଇ ଦେଇଛି ମୋ ଜିଭ ଏ ପାଟି ଯାକ ପୁରା ପୁଡି ଯାଇଥିଲା।
ସେ ଜିଭଟା ପୁଡିଗଲା ପରେ ତାପରେ ଯାହା ଖାଇଲେ ବି ଆଉ କିଛି ସ୍ୱାଦ ଜଣା
ନା କିଛି ନାହିଁ ମତେ ହଁ ପରା।
ମୋର ଏ ଦିନଷଟା ଯେତେବେଳେ ମୁଁ ସୁପ୍ ଫୁପ୍ ହେରିକା ପିଇଥିବି ହେ ଏମତି ପ୍ରାୟ ଟାଇମ୍ ହେଇଥାଏ ମୋ ସହିତ ଆଉ ଚା ବି ମୁଁ ଚା ବି ପିଏନା ମାନେ ବେଳେ ବେଳେ ଏନ୍ତି ସାଙ୍ଗ ସାଥିରେ ଯଦି ନିଦ ଲାଗୁଥବ କଣ ବୋଲି ଚା ପିଇଦେବି।
ଚାହା କ୍ ଚାହା କରିବେ ସମସ୍ତେ କପରେ ପିଇବେ କିନ୍ତୁ ନାଇଁ ମୁଁ ତ ସେ ଗୋଟେ ଗିନା ଗୋଟେ ଆଣିବି ହି ସେଇଥେରେ ଢାଳି ଢାଳି ପିଉଥିବି ମତେ ଘରେ କହିବେ ଏତେ ବଡ ହେଲୁଣି ଉଁ ମାନେ ଉଁ କୁଆଡେ ଯିବୁ କଣ ଏଇ ଅଭ୍ୟାସଟା ଛାଡେ କହିବେ ଆଉ। ମତେ ଆଉ ଭଲା ଉଁ ସେ କପରେ ପିଇଲେ ମତେ ଗୋଟେ ଉଁ
ଆରେ କପରେ ପିଇଲେ କଣ କି ଜଲଦି ଥଣ୍ଡା ହବନି ମାନେ ରହିକି କମ୍ ଜାଗାରେ ନା ବାହାରେ ଟିକେ ମାନେ
ଜିଭଟା କଣ ପୁଡି ଯାଉଚି।
ଉଁ। ବର୍ଷା ପାଗରେ ତ ଚା ପକୁଡି ଗୋଟେ ଭଲ ଆଉ ମାନେ ଗୋଟେ ମଜାଦାର ବର୍ଷା ଟିକେ ଟିକେ ହଉଥବ ଝରକା ପାଖେରେ ବଇଥବ ଚା ଟା ହାତେରେ ଥିବ ପକୁଡିଟା ଟିକେ ହେଇକି କଞ୍ଚାଲଙ୍କା ଟିକେ
ହେ ଲଙ୍କା ଲଙ୍କା ଚାବି ଦେଲେ କେମିତି ଲାଗୁଛି?
ଓ ସେ ଲଙ୍କାଚପ୍ ବୋଲି ସେଟା ଆମର ଗୋଟେ ଆହା କିି ଆନନ୍ଦ ଖୁସି ଲାଗିବ। ସେ ଲଙ୍କା ରାଗ ଥାଉ କି ନଥାଉ ଓହୋ ହେରା ବି ମଜା ନବାର ଅଛି ନା ଲଙ୍କାଟା ଜାଣିଛ ରାଗ ହବ ଚୁବେଇକି ମଜା ନବାର ଅଛି ଆଉ ଲଙ୍କାଟା କଣ ମିଠା ହବ କି।
ହଁ ଏ ଯୋଉ ପକୁଡିରେ ଯୋଉ ମିକ୍ସ ହେଇକି ଥାଉଛି ମିଶିକି ଥାଉଛି ହାଁ।
ହୁଁ।
ପକୁଡି କଲାବେଳେ ଉଁ କଣ ସେ ମେସିଙ୍ଗା ପତ୍ର ମିଶୁଛି ନା। ମେସିଙ୍ଗା ପତ୍ର ମିଶୁଛି ଆରେ ଶୁଣ କହୁଛି ହଁ ମେସିଙ୍ଗା ପତ୍ର ବେସନ ଲଙ୍କା ପିଆଜ
ହୁଁ ଆଉ ଗୋଟେ ସେଟା ପଡୁଚି ଖାଇବା ସୋଡା।
ହଁ ହଁ ହଁ ସେଇଟା ସେଇଟା ହୁଁ ଠିକ୍ ଠିକ୍।
ହୁଁ ଆଉ ଲୁଣ ଲୁଣ ପକେଇବାକୁ ଭୁଲିଗଲ।
ହଁ ହଁ ଲୁଣ କି ଶୁଣ ଏ ଯୋଉ ମ୍ରିସିଙ୍ଗା ଉଁ ପତ୍ର ଯୋଉ ମିଶୁନି ସେଇଟା ଲଙ୍କା ଆଉ ମେସିଙ୍ଗା ପତ୍ର କଣ ଗ୍ରୀନ୍ ଗ୍ରୀନ୍ ଦେଖାହୁଏ।
ହଁ।
ହୁଁ ତ ମୁଁ ଭାବେ ସବେଳେ ହଁ ଏଇଟା ତ ମେସିଙ୍ଗା ପତ୍ର ହିଁ ହେଇଥବ ବୋଲିକି ମୁଁ ଲଙ୍କା ଖାଇଦଉଛି ସବୁବେଳେ।
ଆଉ କଣ ଭଲ ନା ଆଁ ଜା ଜାଣନ୍ତରେ ହଉ କି ଅଜାଣତରେ ହଉ ଲଙ୍କାଟା ଖାଉଛ ଲଙ୍କାଟା ପଡୁଚି ମାନେ ଖାଇବାକୁ ପଡିବ ନା ଆଉ କାଢିକି ପକେଇ ଦେଲେ ହବ କି। ତେଜପତ୍ର ଯେମିତି ପକେଇଲା ବେଳେ ଆଗ ପ ପଡିବ ତରକାରୀରେ ଖାଇଲା ବେଳେ ଆଗ ଭାଇବ।
ସେଇଆ ପରା।
ନାଇଁ ତମୁକୁ ପକୁଡି କରି ଆସେ।
ହଁ ଏମତି ଘରେ ଯଦି କରାହଉଛି ମୁଁ ତ୍ ଦେଖଥାଉଛି ଆସୁଛି।
କରିଆସ୍ ମାନେ ଖାଇଲା ଭଳିଆ କରି ହଉଛି ତ ପକ୍ ନାଇଁ ସେ ପକ୍ ପକୁଡି ଭଳିଆ ଦେଖାଯାଉଚି ତ ସେଇଟା।
ହଁ ହଁ। ଥରେ ଥରେ ପୁରା ଏମିତି ଛାଣିଦୋଉଥିଲି ପୁରା ଏତେ ମାନେ ଇଏ ହେଇଯାଇଥିଲା ଯେ ଅଧିକ ଟାଇମ ଇଏ କରିଦେଲି। ସେ ପୁରା କଳା କଳା ଦେଖାଯାଉଥିଲା ଘରେ କହିଲେ ଏଟା କଣ ବନେଇଲୁ।
କହିଲନି ସେ ଯ, ପଣସ, ବରା, ପକୁଡିରଉ, ପଣସ, ବରା, କରଦେଇଛି।
ହୁଁ ପୁରା ସେଟା ଆ କେମତି ଗୋଟେ ହେଇଗଲା। ନାଇଁ ଧୀରେ ଧୀରେ ସବୁ ଆସୁଛି ଯେ ସବୁ।
ଶିଖିବାର ମନୋବୃତ୍ତି ହେଲେ ସବୁ କିିଛି ହୋଇଯିବ ମତେ ତ ଫାସ୍ ତ ରହିଲି ସେ ପକୁଡି। କଲି ବଡ଼ ବଡ଼ ହେଇଗଲା, ତାପରେ ନେକ୍ସଟ ଟାଇମ୍ କଲି ସେ ତାର ମାନେ ମନଇ। ସେପଟୁ ଏ ପଟ ସେପଟ ଲାଗିଗଲା କଡେଇରେ ଲାଗିଗଲା ତାପରେ ଧୀରେ ଧୀରେ ଧୀରେ ଧୀରେ। ଟିକେ ଟିକେ ଟିକେ ଟିକେ ହେଲା। କରିବାକୁ ସମୟ ମିଳୁନି, ବେସନ ଯାଗ ରଖିଥିଲି ସେ ଯାଗ କଣ ବେସନ ର କଣ ମାନେ ଡେଟ୍ ଥାଉଛି ସେଟା ହବାର ଦି ମାସ ନା ତିିନି ମାସ ଭିତରେ ନ ସେଟା ଖରାପ ହେଇଯିବ ମାସେ ନା କଣ ଏମତି।
ହୁଁ ହୁଁ।
ମନେ ପଡୁନି ଏମିତି ବର୍ଷା ପାଗ ଆଇଲେ ହିଁ ପକୁଡି ଖାଇବାକୁ ମନ ହଉଥାଉଛି।
ସେୟା।
ହଁ ତ ମନ ହଉନି।
ହୁଁ।
ହୁଁ। ଏମିତି କଥା ଆଉ।
କଣ ରୋଷେଇ କରଛ?
ରୋସେଇ ଭାତ ଟିକେ ହବ, ଯେହେତୁ ବର୍ଷା ପାଗ ହେଇଚି ଟିକେ ଭାବୁଚୁ ଚିକେନ ଟିଏ କରିକି ଇଏ ଖାଇବୁ ଆଉ।
ବଢିଆ ଲାଗିବ ହୁଁ।
ପାଗକୁ ଭଲ ଲାଗିବ ଯେ ମୋର ପୁରା ମାନେ ବର୍ଷାରେ ଭିଜିକି ମନ ଡାକୁନି ରୋଷେଇ କରିବାକୁ ଆଉ କିଏ ରୋଷେଇ କଲେ ମତେ ଟିକ ଖାଇବାକୁ ଭଲ ଲାଗୁନି, ଆ ନିଜେ ରୋଷେଇ କଲେ କମ ଖାଉଛି ଖାଇପାରୁନି। କିନ୍ତୁ ନିଜ ଚିକେନ ଟା ଟିକେ ମତେ ଖାଇବାକୁ ଭଲ ଲାଗୁଚି ନିଜେ କଲେ ଟିକେ ମାନେ କିଛି ନହେଲେ ବି ଜୁସ ଟା ଟିକେ ଭଲ ଲାଗୁଛି ଆଉ ମା ହା ତ ନା ମୋର।
ଭଲ।
ସେଥିପାଇଁ କି ରୋଷେଇ କରିିବଲି ଯେ ମନ ଡାକୁନି। ଖାଇବାକୁ ଇଚ୍ଛା ଅଛି କିନ୍ତୁ ଦେହ ମାନେ ଯାଇକି ରୋଷେଇ ଘରେ ରୋଷେଇ କର ବୋଲି ଦେହ କହୁନି ଦେହ ମାଗୁଛିିକି ଟିକେ ଶୋଇପଡ।
ହୁଁ ଥର।
କଥା ଆଉ।
ହଁ ମେଡିସିନ ଖାଇଦବ ଠିକ ହେଇଯିବ।
ଉଁ ମେଡ଼ିସିନ ଖାଇବାକୁ ପଡିବ ହିଁ ଖାଇକିିଟିକେ ଖାଇକି ଶୋଇଲେ ହିଁ ଟିକେ ହୁଏତ ଭଲ ଲାଗିପାରେ ନହେଲେ ସ କାଳୁ ଅଧିକ ହେଇପାରେ, ହଉ ରଖୁଚି।
ହଁ ହଁ।
ହୁଁ।